ହାଲୋ ସ୍ମିତା କଣ କରୁଥିଲେ।
ହୁଁ ମୁଁ ବୁଲୁଥିଲି ଆଉ
ଆଚ୍ଛା। ଖାଇସାରିଲେଣି
ଏବେ ଖାଉଛି ବ୍ରେଡ ହୁଁ ତମେ କଣ କରୁଛ?
ମୁଁ ଶୋଇଛି।
ଏତେ ବେଳ ଯାଏ।
ହୁଁ ମୁଁ ମନେ ଦାନ୍ତ ଘସିଚି ଖାଇଛି ଶୋଇଚି ଆଉଥରେ।
କଣ ଖାଇଲ ବ୍ରେକଫାଷ୍ଟ ରେ।
ରୁଟି, ସିମେଇ।
ହୁଁ ହୁଁ।
ହଁ ଆଉ ଘରେ ସବୁ କେମିତି ଅଛନ୍ତି।
ଘରେ ସମସ୍ତେ ଭଲ ଅଛନ୍ତି। ପୁଅ ଏବେ ସ୍କୁଲ ଗଲା ତାକୁ ବାହାର କଲି ସ୍କୁଲ ସେ ଗଲା। ଏବେ ରୋଷେଇ କରିବି ଆଉ।
ଆପଣ ଗାଁରେ ରହୁଛନ୍ତି କି ସହରରେ ରହୁଛନ୍ତି।
ଆମେ ପୁରା ଗାଁ ରେ ରହୁଛୁ ପାହାଡ ତଳ ଗାଁ ରେ। ଜଙ୍ଗଲ ପାହାଡ ଘେରା ଗାଁ ରେ ରହୁଛୁ।
ହଁ। ଆ୍ଛା ପାଗ କେମିତି ଅଛି ଭଲ ନା ଖରା ଖରା ହଉଛି ବହୁତ
ବହୁତ୍ ଖରା ନୁହଁ ବହୁତ୍ ଖରା କମ୍ କମ୍ ହଉଚି।
ଆଛା ଏଇ ଓଃ। ହଁ ହଉ।
ଆଉ ତୁମ ଆଡେ।
ଆମ ଆଡେ ବି ସେମିତି କାଇଁ ଖରା ତ ହଉଛି ଆଉ ଆମର ପାହାଡତଳ କମ୍ପାନୀ ଏରିଆ। ଖରା ବର୍ଷା ହଉଛି ଆ ବର୍ଷା ଟିକେ ହଉଛି ଖରା ତାର ଦି ତିନି ଗୁଣ ଅଧିକା ହଉଛି। ବହୁତ ଜୋରେ ଖରା ହଉଚି ଏବେ ବି ଖରା ହେଲାଣି ଜୋରେ।
ଏବେ ଖରା ଆରମ୍ଭ ହେଇଗଲାଣିି।
ବହୁତ ଜୋର ହେଲାଣି ଖରା ସକାଳ ସାତଟା ସାଢେ ଛଟାରୁ ଖରା ହଉଛି ଜୋରେ।
ଓ ଆଛା ସମୟ ଗୋଟେ କଣ ପ୍ଲାଣ୍ଟେରେ
ଉଁ ହୁଁ ବହୁତ ପ୍ଲାଣ୍ଟ ଅଛି ଚାରି ପାଞ୍ଚଟା ପ୍ଲାଣ୍ଟ ଅଛି।
ସେଥପାଇ ଟିକେ ଗରମ ଅଧିକ ହବ ଆଉ।
ବୋହୁତ୍ ଜୋର ନା ଆଉ ବହୁତ ଗରମ ହଉଚି ଏବେ ଫୁଣି ଗୋଟେ ନୂଆ ପ୍ଲାଣ୍ଟ ଖୋଲା ହଉଚି। ଆହୁରି ପୁରା ଆମ ଗାଁ ଟାକୁ ମାନେ ଗାଁ ଙ୍କ ମାର୍କେଟ କୁ ପୁରା ପ୍ଲାଣ୍ଟ ଘେରି ଦେଇଛି। ସବୁଆଡୁ। ଆଉ ଗୋଟେ ସାଇଡ ରେ ଖାଲି ନଦୀ ଯାଇଚି ଆଉ ତିନିଆଡେ ପ୍ଲାଣ୍ଟ ଅଛି ଆମ ଗାଁ ମଝିରେ।
କୋଉ ନଦୀ ଯାଇଚି ବ୍ରାହ୍ମଣୀ
ବ୍ରାହ୍ମଣୀ ନଦୀ ହଁ ହଁ।
ବ୍ରାହ୍ମଣୀ ନଦୀ ଯାଇଚି ତମ ସେପଟେ
ହୁଁ।
ଓହୋ।
ହଁ। ଆପଣଙ୍କ ଆଡେ କୋଉ ନଦୀ ଫଦୀ ନାହିଁ ଜୋର ଫୋର ନଦୀ ଫଦୀ
ନା ଆମର ଏଠି ନଦୀ ନାହିଁ କେବଳ ପୋଖରୀ ଅଛି ପୋଖରୀ ତା ଗାଁ ରେ ସାତ ଆଠ ଟା ପୋଖରୀ ଅଛି ଖାଲି ନଦୀ ନାହିଁ କି ଜୋର ନାହିଁ।
ଆଉ ତୁମର ସେପଟେ ଅଛି ଭଲ ନଦୀରେ ଗାଧେଇବାକୁ ସୁଯୋଗ ମିଳୁଥିବ।
ପାଣି ନଦୀରେ ଅଛି। ବହୁତ ଦୂରରେ ନଦୀ ଆଡା କିହି ଜଣ ନିଜ ନିଜଘରେ ଖରାରେ ନଦୀକୁ ଯାଇନା ଗାଧେଇକି ଆଇଲା ବେଳକୁ ରହିବ ପନ୍ଦ ସେମିତି ହେଇ ହ୍ୟାଲୋ। ହ୍ୟାଲୋ
ହ୍ୟାଲୋ
ଭଏସ ଆସଛି ମୋର?
ହଁ ଭଏସ ଆସୁଛି।
ଆଚ୍ଛା ଠିକ ଅଛି।
ନଦୀ ବଢିର ଦୃଶ୍ୟ ଦେଖିଛ କି ତମର ସେପଟେ ନଦୀ ବଢି ନଦୀ ଅଛି ମାନେ ଦେଖୁଛୁ
ନଦୀ ପାଖରେ ଗୋଟେ ଗାଁ ଟା ସେ ଗାଁ ଭିତରକୁ ପାଣି ପଷି ଆସେ ନଦୀ ବଢି ହେଲେ ବେଶି କମ ବାଟ ଆସିବା। ହୁଁ। ଆପଣଙ୍କ ପୁଅ ସ୍କୁଲ ଯାଇଛି ତାହେଲେ ନାଇଁ?
ହଁ ସେ ସ୍କୁଲ ଯାଇଛି ସ୍କୁଲ କୁ ପୁଣି ତା ପାଇଁ
ସେ ପାଠ ପଢୁଛି?
ତାର ଚତୁର୍ଥ କ୍ଲାସ ହେଲା ଏବେ।
ସ୍କୁଲ କ ଯାଉଚି ସ୍କୁଲ କୁ ଟିଫିନ୍ ନେଇକି ଯାଉ ନା ସ୍କୁଲ ରେ ଦିଆ ହଉଚି ଖାଇବାକୁ?
ନାଇଁ ସ୍କୁଲ କୁ ଟିଫିନ ନେଇକି ଯାଉଛି। ଟିଫିନ ତ ଆଜି ସ୍କୁଲରେ କାଲି ଛାଡି ଦେଇଛି ଆଜି କୋଉଥିରେ ଟିଫିନ ଦେବି ତାକୁ। ସ୍କୁଲ ଭୁଲି ଯାଇଛି ଟିଫିନ ଆଣିନି।
ହଁ।
ଖାଇବା ନେଇକି ଯାଏ ସବୁଦିନ ସକାଳକୁ ସେ ଖାଇଦେଇକି ଯାଏ ପଖଳ ପୁଣି ବେଳାରେ ଭାତ ହେଲାଠୁ ଯାହା ତରକାରୀ ସାଧା ତାଙ୍କ ସ୍କୁଳକୁ ଆମିଷ ହବନି ସେ ଶିଶୁ ମନ୍ଦିର
ହୁଁ। ଅଧା ଦବା ଯାହେଲେ କରିକି ଦବାକୁ ପଡେ ଆଉ ଘରେ ଆମର ଆଜି ମାଛ ଭଜା ହବ ଆଉ ସେ କହିକି ଯାଇଛି କୋଳଥ ଡାଲି ଆଳୁ ଚୋଖା ଆମ୍ବ ବଡ଼ି ଚୁରା ମୋ ପାଇଁ ଟିଫିନ ହେଇ ଆସିବୁ ପଠେଇବୁ।
ଓ ସେଠି ସେ ଟିଫିନ ଖୋଲିନା ଖାଉଛି ନା ଆପଣ ନେଇକିନା ଖୁଆଇଦଉଛନ୍ତି?
ନାଇଁ ସେ ନିଜେ ସେଠି ଟିଫିନ ଖୋଲିକି ଖାଉଛି।
ଆପଣ ଖାଲି ନେଇକି ଯାଉଛନ୍ତି।
ହଁ ମୁ ନେଇକି ଦେଇ ଦଉଛି ତାକୁ ଛୋଟ ଥିଲା ବେଳେ ଖୁଆଇ ଦଉଥିଲି ଏବେ ତ
ଷଷ୍ଠ କ୍ଲାସ୍ ପଢିଲାନି ବୋଲି ତାଙ୍କ ଗୁରୁମା ମନା କଲେ ତମେ ଖୋଇବନି ସେ ନିଜେ ଶିଖିବ। ନିଜେ ଖାଉଛି ଆଉ। ଅଧା ଖାଉଚି ଅଧା ଫୋପାଡୁଚି ଆଉ। ଘରେ ଏ ସବୁ କଣ କରୁଛନ୍ତି?
ଘରେ ସବୁ ଏମିତୀ ବାବା କୁଆଡେ ଯାଇଛନ୍ତି ବାହାରକୁ ଆଉ ମାମା ଖାଉଛନ୍ତି। ଆଉ ସାନ ଭାଇ ସ୍କୁଲ ଯାଇଛି। ଆଉ ମୁଁ ତ ଏଠି ଶୋଇଚି।
ଆଉ ସେତିକି ଅଛନ୍ତି ଘରେ?
ଚାରିଜଣ
ହ ହୋ
ଆଉ ସେଠି ତମର କିଛି ପାର୍କ ଅଛି?
ପାର୍କ ହଁ ପାର୍କ ଗୋଟେ ଅଛି ସେ ରେଲୱେର ପାର୍କ ଥିଲା ତ ରେଲୱେ ଏବେ ଟିକେ ଗ୍ରୋଥ ହେଇଗଲା ରେଲୱରେ ତ ସେଇ ପାର୍କ ଆସି ଭାଙ୍ଗିଦେଲା।
ଓହୋ ଫୁଣି ଥରେ ବନେଇବା ଆଉ।
କେ ଯାଣେ ଠିକ ନାହିଁ ଜାଗା ହି ନାହିଁ ପାର୍କ ବନେଇବାକୁ ଆଉ। ସବୁ ଲୋକ ଘର ଫର ବନେଇ କିଛି ଗୋଟେ ଜାଗା ନାହିଁ ସବୁ ପାର୍କ ଗୋଟେ ଥିଲା ସେଠି ଗୋଟେ ବଡ ରାସ୍ତା ହେଇଯାଇଛି। ପାର୍କ ପାଇଁ ଏବେ ଜାଗା ନାହିଁ କୁଆଡେ ବନାଇବାକୁ।
ଓ ହୋ। ଯେତେବେଳେ ଥିଲା ଯାଇକି ବସୁଥିଲେ?
ହଁ ହଁ ହଁ ଏ ମିଳି ଯାଉ ବସୁଚୁ।
ଓ ହୋ।
ଏବେ ଆଉ ବେଶି ଯାଉନୁ। ଏବେ ଆଉ ବେଶି ସେମିତି ଯାଉନୁ ଗୋଟେ ସାଙ୍ଗଟେ ଏବେ ସେଇଠେ ଏ ଛୋଟ ଆକ୍ସିଡେଣ୍ଟ ହେଇଗଲା ତ ରେଲୱେରେ ତ ତାର ଡେଥ ହେଇଗଲା। ଆମେ ଯାଉନୁ ଆଉ ସିଆଡେ ଏମିତି।
ହଁ ହଁ। ସେଇ ରେଲୱେ ଜାଗାକୁ ତ ଯିବା କଥା ନୁହେଁ।
ଗଲେ ବି ଆଜିକାଲି ପିଲା ଭଲରେ ଠିକରେ ବସୁନାହାନ୍ତି। ଖାଲି ରିଲ୍ସ ପାଇଁ ଜିବନଙ୍କୁ ବାଜି ଲଗେଇଦଉଛନ୍ତି ଆଉ।
ଆମର ଏପଟେ ସବୁ ଯାଆନ୍ତି ଜଙ୍ଗଲ, ପାହାଡ ଏରିଆ ସବୁ ବୁଲିବାକୁ ଯାଆନ୍ତି।
ଓ ହୋ ଭଲ କଥା, ଭଲ ପାହାଡ ଫାହାଡ ହେଲଦି ଜାଗାକୁ, ଦେହ ପାଇଁ ଭଲ।
ହଁ ଆମର ଏପଟେ ମୁକ୍ତ ବାୟୁ ପାଇପାରିବ, ତମର ସେପଟେ ଦୂଷିତ ବାୟୁ,
ହୁଁ
ସବୁ ଗଛ ଗଛ ଲାଗିଛି ଇଆଡେ ଆମ ଆଡେ ସବୁ ଖାଲି ଗଛ ଗଛ। ଜଙ୍ଗଲ ଏରିଆ ଯୁଆଡେ ଅନେଇବ ଗଛ
ଆମ ରାସ୍ତା ପ୍ଲାଣ୍ଟ ଏଟା ଯେ ଯଉଁ ନିଉ ପ୍ଲାଣ୍ଟ।
ହାଁ ଆଉ କଣ କୁହନ୍ତୁ?
ଆଉ ଆଜି ତମ ମାମା କଣ ବନେଇବେ? ଆମିଷ ଖାଉଛ ନା ଖାଉନ?
କେ ଚିକେନ ବୋଧେ ବନେଇବେ। ଚିକେନ ଆଣିବେ ବାଵା, ତ, ସେଇଟା ବନିବ ବୋଧେ ଆଜି ବୁଧବାର ବି ଅଛି, ଭଲ ବାର ଅଛି। ଭାତ, ଡାଲି, ଚିକେନ ବନେଇବେ ଆଉ କ'ଣ ଚିକେନ କଷା।
ହୁଁ ହୁଁ, ଚିକେନ ଭଲ ପାଅ ଖାଇବାକୁ? ଚିକେନ ଭଲପାଅ ଖାଇବାକୁ?
ଆଉ ସେମତି ଟିକେ ଟିକେ ଖାଇଦିଏ, ବେଶୀ ଭଲ ପାଏନି ଖାଇବାକୁ ମୁଁ ଆଇଁସ ଖାଏନି ବେଶୀ। ନିରାମିଷ ପନିର ଭଲପାଏ ଖାଇବାକୁ।
ଆଉ ଘରେ କଣ ଭଲ ଲାଗେ? ପନିର ଭଲ ଲାଗେ ବେଶୀ ଖାଇବାକୁ?
ହଁ।
ଆଉ ଛତୁ?
ହୁଁ ନାଇଁ ଛତୁ ଭଲ ଲାଗେନି, ଛତୁ ଏତେ ବାଧ୍ୟରେ ଖାଇବାକୁ ପଡେ ସେତେବେଳେ ତ ଟିକେ ଖାଇ ଦିଏ, ନହେଲେ ଖାଏନି। ଆପଣଙ୍କ କଣ ଭଲ ଲାଗେ ଖାଇବାକୁ?
ମୋତେ ଚିକେନ ଭଲ ଲାଗେ, ମାଛ ଭଜା ପଖାଳ ସାଙ୍ଗେ ଖାଇବାକୁ ଭଲ ଲାଗେ। ମୋତେ ଆମିଷ ଭଲ ଲାଗେ। ହୁଁ, ମୁ ଆମିଷ ଖାଏ ତ ସବୁ ଖାଏ।
ହଁ, ଭଲ କଥା।
ମାଛ ଆଉ ସବୁ। ସାଧା ପନିପରିବା ମତେ ଭଲ ଲାଗେନି ଖାଇବାକୁ,
ମୁଁ ହୁଁ, ଭାଇ ସ୍କୁଲ ଗଲେଣି?
ହୁଁ, ହୁଁ, ଗଲେଣି ସ୍କୁଲ୍।
ସ୍କୁଲ୍ ପାଖରେ ନା ଦୂରରେ?
ସେଇଠୁ ସେଇ ହବ ଛଅଶହ ମିଟର ଭଳିଆ।
ସାଇକେଲ ନେଇ ଯାଉଛନ୍ତି?
ହୁଁ, ସାଇକେଲ୍।
ଛ ଆଚ୍ଛା, ଆଉ ତ ମାମା ରୋଷଇବାସ ଚାଲିଛି ଆଉ।
ହଁ, ରୋଷେଇବାସ ଚାଳିଛି।
ହଉ, ତାହେଲେ ଯା, ରଖୁଛି ହେଲା।
ହଁ, ଠିକ୍ ଅଛି।